ହାଲୋ।
ହାଲୋ ସାଙ୍ଗ।
ହାଲୋ। ସାଙ୍ଗ ଟିକେ ଲାଇନ୍ ରହ ଟିକେ ମୁଁ ହଁ ଖାଇସାରିଲଣି ଟିକେ ଟି ସାର୍ଟ ଟା ପିନ୍ଧିଦିଏ ତାପରେ ତୋ ସହିତ କଥା ହେବି ଟି ଟିକେ ଦି ସେକେଣ୍ଡ୍ ଖାଲି ଲାଇନ୍ ରହ।
ନା -ନା କହୁନୁ ତୁ କ ମୁଁ କହୁଚି ନଲେ ଶୁଣୁ ତୁ।
ଆରେ ଟିସ୍
ହଁ ଟି- ସାର୍ଟ ପିନ୍ଧିବୁ ମୁଁ କହୁଚି ତୁ ଶୁଣୁଥା। ଆମର ଏବେ ଆଗୁରୁ କଣ ଆମେ ସବୁ ବହିରେ ଥିଲା ଆମର ଗଣିତ ବହି ଇଂରାଜୀ ବହି ଆ ଆଉ ଦିଇଟା ଗଣିତ ବହି ଗୋଟେ ଇଂ ଦିଇଟା ଇଂରାଜୀ ବହି। ଅଷ୍ଟମ ଶ୍ରେଣୀର କଥା କଉଛି ହେଲା ଆଉ ବିଜ୍ଞାନ ଦିଇଟା ବହି ଆଉ ସାହିତ୍ୟ ଗୋ ଦିଇଟା ବହି ଏମିତି ଥିଲା। ଆଉ ଆମର ଭୂଗୋଳ ଇତିହାସ ଆଉ ହିନ୍ଦୀ ଏମିତି ଥିଲା ଏବେ ତାଙ୍କର ସବୁ ବହିରେ ସବୁ କଳା ଗୋଟେ ବହି ଅଛି କଳା ସାହିତ୍ୟ ଏମିତି ଥିବ ସେ ବହିରେ ସବୁ ଲେଖ ଖାଇକି ରୋଷେଇ କେମିତି ହବ ଆଉ କେମିତି କଣ ଡ୍ରାମା ହବ କେମିତି ରୋଷେଇ କଲେ ଭାତ ଟା ଭଲ ହବ ରୋଷେଇ ସେଇ କ ଭଲ ହବ ଆଉ ଗୋଟେ ବହିରେ ଗୀତ ଲେଖା ହେଇଚି।
ହଁ ହୁଁ ହଁ ହଁ ଦେଖିଥଲି ଦେଖିଥିଲି। ହଁ।
ବାସ ଆଗରେ ଆମ ବହିରେ ଏ ସବୁ ଲେଖା ହଉଥିଲା ପୁରୁଣା ସବୁ କଥା ଇତିହାସ କଥା। ଆଗରୁ କୋଉମାନେ ସବୁ ଆସୁଥିଲେ ଆମର କଣ ଖାଇଥିଲେ ନେଇଥିଲେ ଥିଲେ କଣ ସବୁ ଚୋରି କରିଥିଲେ କେମିତି ଆମ ଦେଶକୁ ବଞ୍ଚାଇଥିଲେ ଲୋକମାନଙ୍କ ବିଷୟରେ ଲେଖା ହେଇଥିଲା।
ଯୁଦ୍ଧ କର
ଓଡିଶା ପାଇଁ କଣ କରିଥିଲେ ଯୁଦ୍ଧ କିଏ କରିଥିଲେ ଏଇଗୁଡା ସବୁ ଲେଖା ହେଇଥିଲା ଏବେ ସବୁ ଲେଖା ହଉଚି ଗୀତ ଆଏ ଦୟମଇ ଆଉ କେମିତି ରୋଷେଇ କରିବେ କି କେମିତି ଡ୍ରାମା କରିବେ ଏଇ ସବୁ ଲେଖା ହେଇଚି। ତାପରେ ଆଗକୁ ଥିଲା ଆମ ସବୁ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ। ମାଗଣା ତାପରେ ଷଷ୍ଠ ରୁ ତାପରେ ଯିଏ ଯାହା ପଢିବ ସେ ତାପ ଯ୍ୟାନ୍ତ ପଇସା ନିଅନ୍ତି। ଏବେ ସରକାର କରିଦେଇଛନ୍ତି ପ୍ରଥମରୁ ଜି ଆଉ ପ୍ଲସ୍ ଥ୍ରୀ ପର୍ଯ୍ୟନ୍ତ ସବୁ ମାଗଣା।
ହୁଁ ଆଉ ଛୁଆ ପଢିବେ
ଏମିତି ସବୁ କନେ ଛୁଆ ପଢିବେନା ଛୁଆ ପଢିବେନି ଆଉ କହିବେ ମୁଁତ ପଇସା ଦଉନି ମୁଁ ଫେଲେ ହେଇଗନି କଣ ହେଲା ମୁଁ ପାଠ ପଢିବି କାହିଁକି। ତାପରେ ଆଗରୁ କଣ ଛୁଆ ମାନଙ୍କ ସବୁ ପାଠ ପଢା ହଉଥିଲା।
କଣ ଅସୁବିଧା ହେଇଚି ସା ହଁ ବାସ୍
ଛୁଆ ଏବେ ଖାଲି ପାଠ ପଢିବେ ପାସ୍। ଆଉ ଆମ ଭଳିଆ କଷ୍ଟ ନହିଁ। ଆଗରୁ ଆମେ ସବୁ ଯେତେବେଳେ ଟି୍
ଏ ଯୁଗ ଚେଞ୍ଜକୁ ସେମିତି ପିଲା ବି ଚେଞ୍ଜ ନୁହେଁ କି?
ହଁ ଆଗରୁ ଯେତେବେଳେ ଆମେଟିସନ୍ ଯାଉଥୁଲୁ। ଯେତେବେଳେ ଷଷ୍ଠରେ ପଢୁଥିଲି ଗୋଟେ ଷଷ୍ଠ ସପ୍ତମ ଅ ଅଷ୍ଟମରେ ଯେତେବେଳେ ପଢୁଥିଲି ମୁଁ ସେତେବେଳେ ଦିଇଟା ଟିଉସନ୍ ହଉଥିଲି ଷଷ୍ଟ ସ ସପ୍ତମ ରେ ଗୋଟେଏ ଟିଉସନ୍ ହଉଥିଲି ସକାଳେ ଯାଉଥିନି ସନ୍ଧ୍ୟାବେେଳେ ଯାଉଥିନି। ଗୋଟେ ସାରଙ୍କ ପାଖରୁ ଷଷ୍ଠ ସପ୍ତମରେ ଅଷ୍ଟମ ନବମ
ହଁ ମୁଁ ମୁଁ ବି ତୋ ସହ ଯାଉନଥିନି କି? ଆରେ ମୁଁ ବି ତୋ ସହ ଯାଉନଥିନି କି?
କି ଆମେ ଯେତେବେଳେ ଯାଉଥିଲେ ସେଇଟାଇମରେ ସାର୍ ଆମକୁ ପାଠ ଦିଅନ୍ତି। କଣ ଓ ଗୋଟେ ସାର ରେ ଅଛନ୍ତି ଯିଏ ଆମକୁ ମ୍ୟାଥ ଆଉ ଗଣିତ ଗଣିତ ବିଗ୍ ବିଞାନ ପଢଉଥିଲେ ଜିଏ ପଢଉଥିଲେ ଆମକୁ ଦଉଥିଲେ କଣ ପାଠ ଦିଇ ପେଜେ ଲେଖିବ ଓଡିଆରେ ଦିଇ ପେଜ ଲେଖ ଇଂଲିଶରେ।
ଚାଏ ହଁଅଁ
ଆଉ ପଚାଶଟା ସଟ୍ କୋଶ୍ଚିନ୍ ଲେଖିବ ଗଣିତରେ ମେଞ୍ଚେ
ହଁ ଗଣିତ ହଁ। ହଁ ସିଏ ତିନି ଚାରି ପେଜେକୁ ଉପର ମାନେ ଅ ପ୍ରବଳ ଛଅ ସାତ ପେଜ ଖଣ୍ଡୁ ଖାଲି ଲେଖା ହବ ଲେଖିବାକୁ କହିବେ ତାପରେ ଫୁଣି ଯେମିତି କ୍ଲାସ ବଢିଲା ସେ ଲେ ଆହୁରି ପାଠ ଦେଲେ ଅଧିକ ପାଠ ଦେଲେ।
ଅଧିକ ପାଠ ସ୍କୁଲ ଯାଉଥୁବୁ ସ୍କୁଲରେ ପାଠ ପଢିବୁ ଖେଳଛୁଟିରେ ପାଠ ଲେଖିବୁ ଲେଖିବୁ ଯଦି ନଲେଖିବୁ ଫେରେ ମାରିବେ। ତାପରେ ଯ
ମାରିବେ ସିଏ ଫୁଣି ମାଡ ଅଲଗା ପ୍ରକାର ଲୁହା ରଡରେ।
ଲୁହା ରଡା ବେତରେ ମାର ରନ୍ତି ନିହେଁ।
ମୁଣ୍ଡ ଖ
ତାପରେ ଯଦି ନଅ ଯଦି ଯଦି ଟିସନରେ ନ ହଁ। ଟିସସ ଯଦି ଡରିକି ନଯିବୁ କହିବେ ପଇସା ଦେ ଫାଇନ ପକେଇଦେବେ। ପାଞ୍ଚଟଙ୍କା ଦଶଟଙ୍କା ନେବେ ସ୍କୁଲ ଯଦି ନଯିବୁ ଓ ଫାଇନ ପକେଇଦେବେ ପଇସା ଦେ।
ହେ ହେ ସିଏ ଆମର ଗୋଟେ କଣ ଡର ବୋଲି ଗୋଟେ ଜିନିଷଟେ ଥିଲା।
ଡର ଥିଲା। ତାପରେ ସେ ପଇସା ସବୁକୁ ଗୋଟେ ଆଦାୟୀ ଆମର ସିଙ୍ଗଡା ଖାଆନ୍ତି।
ସିଙ୍ଗଡା ଖାଆନ୍ତି ହଁଁ ହଁ। ସିଏ ପଇସା ସାରେ ନିଅନ୍ତିନି ହେରା ଫିଷ୍ଟ ମିଷ୍ଟ ହେଇଯାଏ। ନୁହେଁକି ସେ ପଇସା କେହି ନିଅନ୍ତିନି ଆମର
ତାପରେ ଯୋଉ ଆମର ଗୋଟେ ମାସରେ ମେଞ୍ଚେ ପରୀକ୍ଷା କରିବେ ସେଇ ସୂତ୍ର ପରୀକ୍ଷା ସେଇ ଗଣିତ ପରୀକ୍ଷା ଆଉ ଉଦାହରଣ ପରୀକ୍ଷା। ବିଜ୍ଞାନ ଉପରେ ମିଞ୍ଚେ ଏ ପଢିବା ଖାଲି ପରୀକ୍ଷା ହବ ମାଡ ହବ।
ଆଜି ଶୀତରେ
ଏମିତି ମିଞ୍ଚେ ମାଡ ହବ ସେମତି ସାରେ ସ୍କୁଲରେ ଯେତେବେଳେ ଯିବୁ
ହୁଁ।
ସ୍କୁଲରେ ଯାଇଥିବୁ ସାର୍ ଯଦି କହିବେ କିଏ ପାଟି କରୁଚି ନା ଆଜ୍ଞା ସାରେ ଏଇ ପିଲାଟା ପାଟି କରୁଚି ଏବେ ଖାଲି ତୋ ନାଁ ଆମେ କହିଦୋବୁ ସାରଙ୍କୁ ସାର୍ କହିବେ କାହିଁକି ଏଇ ଛୁଆ ପାଟି କରୁଚି ଆଉ ଗୋଟେ ମ୍ୟାଡାମ ଯୋଉ ଗାୟତ୍ରୀ ମ୍ୟାଡାମ ଆସିବେ ପାଠ ପଢେଇବେ। ତାଙ୍କର ଆସିବେ ଆସିବେ ବହି ଖୋଲିବେ ଗାଇଯିବେ ବେ-ବ୍ଲାକ୍ ବୋର୍ଡରେ ଲେଖିବେ ବୁଝେଇବେ। ତାପରେ ଯଦି କିଏ ପାଟି କଲା କହିବେ ସେ ଯୋଉ ସେକେଣ୍ଡ ନମ୍ବର ବେଞ୍ଚର ଥାର୍ଡ ପିଲାଟା। ଫାଷ୍ଟ ନମ୍ବର ବେଞ୍ଚର ତିନି ନମ୍ବର ପିଲାଟା ଏମତି ଆସିକି କହିବେ। ସିଏ ମାରନ୍ତିନି ନିହେଁ। ଆଉ ଆମର ମଝିରେ ଜିଏ ଯୋଉ ପିଟି ସରେ ସିଏ ପରୀକ୍ଷାରେ ଯେତେବେଳେ ହୋଉଥିବ ଆସିକି କହିବେ ଆ ଲେଖୁଚୁ ନା। ସିଏ ତାଙ୍କର ଗପିବେ ସ୍କୁଲ ବେଳେ ବଢିଆ ମଜା ହୋଉଥୁଲା ନୁହେଁ।
ଭାଇ
ସ୍କୁଲବେଳ କଥା ମନେ ପଡେ ନା? ନା ତ। ସାଙ୍ଗ। ଆଉ ଏମିତି ପ୍ରାୟ ଜାଗାରେ ବି ଆମେ ଯାଆନ୍ତି ଲେଟରେ।
ହୁଁ ସିଏ ବୁଲିବାଲି ଖେଳି ଖାଳିକି ଯିବା ଲେଟରେ ଯିବା ହଁ।
ଷଷ୍ଠ ସମରେ ଆମେ ଲାଷ୍ଟ ଆଡକୁ ପାସ୍ କରିବାନି ଯାଇକି ଆମେ ପଡିଆରେ ଖେଳିବା ସେଇଟାରେ ଖେଳହଉଥିଲା ରଗବି।
ରଗ ବି ଖେଳ ହୁଏ ବ୍ୟାଟ ବଲ ବି ଖେଳ ହୁଏ। ହୁଁ ଜୋରଦାର ମୁଲକ ତାର।
ଜୋର ଜୋର ଖେଳନ୍ତି ଆମେ ଖାଲି ଗୋଟଏ ପିଲାକୁ ସବୁ ମିଶିକି ଗୋଟଏ ପିଲାକୁ ମାରିବା।
ହଁ ହଁ।
ତାପରେ ଆଗରୁ ଆମେ ଯୋଉ ଖେଳୁଥିଲେ ଯୋଉ ହଁ। ତିନିଟା ସାଢେ ତିନିଟା ଯେତେବେଳେ ହବ ଆମେ ପଳେଇ ଆସନ୍ତି ଶିବ ମନ୍ଦିର କତିରେ।
ଚାଲି ସୁବିଧା ତାଙ୍କୁ କେନ୍ଦି ଦେତ
ଦୋକ ଦୋକାନରେ କୁୁରକୁରି ଗୋଟେ ଆଣିବ ଖାଇବ ତାପରେ ସେ କୁରକୁରେ ପାଣି ମିଶେଇକି ପିଇବ, ତାପରେ ଖେଳ ହେବ ଲୁଚକାଳି। ସିଏ ଗୋଟେ କାଗଜରେ କରିକି ଆଣିଥିବ ଏଇପଟେ ଚୋର ଆଇଲା ଇୟାକୁ ଧଇଲା। ସିଏ ଟିକେ କହିଲା ଏଇଟା ଆମେ ଯିବା।
ମ୍ୟାପ ମ୍ୟାପ କରୁଥାଏ ମ୍ୟାପ କରୁଥାଏ।
ହଁ ମେଞ୍ଚେ ମିଶିକି ଖେଳ। ତାପରେ ଆମେ ଟେରୁ ଗୁଳିଆ ଖେଳନ୍ତି କବାଡି ଖେଳନ୍ତି। ବଲ ବ୍ୟାଟ ଖେଳନ୍ତି ମେଞ୍ଚେ ଖେଳ ଖେଳନ୍ତି।
କବାଡି ରେ ମଜା ହୁଏ ସେ ଗାଁରେ ଗୋଟେ ପିଲାକୁ ଜାଣି ଶୁଣିକି ହରାନ୍ତି ନୁହେଁ କି।
ହଁ।
ହଁ କବାଡ଼ି ର ଗୋଟେ ପିଲା ନା ଜାଣି ଶୁଣିକି ତାପରେ ବ୍ୟାଟ୍ ବଲରେ ବି ସେଇ ଭଳିଆ ଖେଳିବ ତାପରେ ଯେମିତି ଆଉଟ ହେଇଯିବ କହିବ କି ନା ମୁଁ ଆଉ ଖେଳିବିନି। ଲୁଚକାଳି ବି ସେଇଭଳିଆ ସେ ଯେ ଚୋର ହବ ଲୁଚକାଳି ଖେଳିବିନି ମ ଝାଡ଼ା ମାଇଲାଣି ମୁଁ ଝାଡ଼ା ଯାଉଚି। ହ ହଁ। ସିଏ ଗୋଟେ ବଢିଆ ଚାଲିଥିଲା ଗୋଟେ ସେ ଟାଇମରେ।
ଏବେ ଆଉ ନାଇଁ ଏବେ ଖାଲି ଛୁଆ ଖାଲି ମୋବାଇଲରେ ଖେଳୁଚନ୍ତି।
ଛୁଆ କଣ ତା ମୋବାଇଲରେ ଖେଳିବୁ। ହଁ ସେ ପବଜି ଫ୍ରି ଫାୟର ଅନ୍ଲାଇନ ଏଇ ବୁଲିଆ ବୁଲିଆ ଗଲ ଆଲ ପକା।
ସବୁ ଖାଲି ଖେଳ ଆଉ ସେ ବାଘ ଭଳିଆ ଯୁଗ ନାଇ। କେଇ ଆସୁନାହାନ୍ତି ଖେଳୁନାହାନ୍ତି ବୁଲୁନାହାନ୍ତି।
ସେ କିଛି ହଁ।
କିଛି ଆଉ ନାଇଁ ଆଗ ଭଳିଆ।
ହାଲୋ ଆବେ ମୁଁ କଣ କହୁଥିଲି ଗାଁ ରେ ଏବେ ମ ମ ଆଥିରେ ମୁଁ କଣ କହୁଥିଲି ଗାଁ ରେ ଏଇକ୍ଷୀଣ ମଝିରେ କେବେ ଝଗଡା ହେଇଥିଲା କିିବେ?
ଭୋକଡ ନା ତ ଝଗଡା ଫକଡା ତ କିଛି ହେଇନି।
କା କା ଭିତରେ ହେଇଥିଲା କି ମୋ ମମି ମୋ ମମି ମତେ ତେ ସେ ଦିନ କଥା ହଉଥି ନାଇଁ ରେ ମତେ ମୋ ମମି ସେଦିନ କହୁଥିଲା। ଆମ ସେପଟ ଲାଇନରେ କାହାର ଗୋଟେ ହେଇଚି କି ଝଗଡା।
ଆମ ସେପଟ ବୋଲି କଣ ଆମ ସେଇ ଜାତି ଭାଇ ନୁହେଁ ଆମ ସେ ଅଁ ବୈଷ୍ଣବ ଘର ଆଡେ ତାର ଏଇଥିଲା କି ଏ ଯୋଉ ଆମର ଯିଏ ମରିଗଲା ନା ଗୋଟେ ଜେଜେମାଟ ମୋର ହିସାବରେ ହେବେ।
ହଁ ହଁ।
ହାଲୋ ହୁଁ ହୁଁ ସେଇ ତାଙ୍କରି ସେଇ ଯୋଉ ଆମର
ଏକ୍ସି ଆରେ କେମିତି କଣ ତାଙ୍କର ହେଲା ଏମିତିଆ?
ମତେ କହି ତ ସିଏ ଭଉ ହୁ ଭଉଣୀ ଘରେ ଥିଲେ ଭଉଣୀ ଯଦିଥିଲେ ଯାଇଥିଲେ ବାତରୁମ୍ ଯାଇଥିଲେ ୱାଶରୁମ୍ ଯାଇଥିଲି ଯେ ତାଙ୍କ ଗୋଡ ଖସିଗଲା ଗଳି ପଇଲେ। ସିଏ ଯେତେବେଳେ ଗଳି ପଇଲେ ତାଙ୍କୁ ମେଡିକାଲ ନେଇଗଲେ ମେଡିକାଲ ନଉନଉ ଚାଲିଗଲେ। କିନ୍ତୁ ପ୍ରାୟ ଲୋକେ କହୁଛନ୍ତି ମେଡିକାଲ ଯାଇଥିଲେ ତାଙ୍କର ଗ୍ୟାସ ହେଇଯାଇଥିଲା ମେଡିକାଲ ଯାଇଥିଲେ। ସେଠି ହସ୍ପିଟାଲ ୱାଶରୁମ ଯାଇଥିଲେ କଣ ବାଡ଼େଇଲେ ଚାଲିଗ ଠିକ ସେ ଜାଣିନାହାନ୍ତି କଣ ଲୋକ କହୁଛନ୍ତି ଶୁଣିକି ସେକଥା କହୁଛନ୍ତି ଆଉ। କଣ ହେଇଥିବ ମୁଁ ଆଉ ଠିକ୍ ସେ ଜାଣିନାହିଁ। ଆଉ ସିଏ ଚାଲିଗଲେ ଆଉ ଜଣେ ଛୋଟ ଛୁଆ